ହ୍ୟାଲୋ ହ୍ୟାଲୋ ମ୍ୟାଡାମ୍ ଆପଣ ଏବେ
କୁହନ୍ତୁ ଆଜ୍ଞା ଫ୍ରୀ ଅଛି।
ଆଉ କଣ କରୁଛନ୍ତି?
ନାଇଁ ମୁଁ ଶୋଇଥିଲି ଆଉ ଗଡୁଥିଲି।
ହଁ ଆଜି କଣ ରୋଷେଇ କରିଥିଲେ?
ଆଜି ରୋଷେଇ ହେଇଥିଲା ଆମର ଭାତ ହେଇଥିଲା ଡାଲି ହେଇଥିଲା। ଆଉ।
ମାଛ ମୁଣ୍ଡ ଚୁଙ୍ଗୁଡି ପଡିକି ଗୋଟେ ଘାଣ୍ଟ ହେଇଥିଲା ପୋଇ ପଡିକି।
ଓହୋ ସେଟା କେମିତି କଣ କଲେ ଟିକେ କହିପାରିବେ ମାଛ ମୁଣ୍ଡ ଚିଙ୍ଗୁଡି ଘାଣ୍ଟ।
ହଁ ହଁ।
ଆଉ କୁହନ୍ତୁ ଟି
ପ୍ରଥମେ ପୋଇ ଆଣିଲୁ ପୋଇକି ପ୍ରଥମେ ପୋଇକି ପୋଇ ଆଳୁ ସାରୁ ତାକୁ ଭଲ ଭାବେ କାଟିଦେବେ ତାପରେ ଏ ଜିରା ଷୋରିଷ ଆଉ ରସୁଣ ତାକୁ ପେଷ୍ଟ୍ କରିଦେବେ। ତାପରେ ସେତିକ ମସଲା ହେଇଗଲା ମାଛ ମୁଣ୍ଡ ତା ଓ ଭଲ ଭାବେ ସଫା କରିଦେବେ ଚିଙ୍ଗୁଡିକି ତା ବି ଭଲ ଭାବେ ସଫା କରିଦେବେ ସଫା କରି ସାରିଲା ପରେ ତାକୁ ତେଲରେ ତେଲ ଦେଇକି ଲୁଣ ହଳଦୀ ଗୋଳେଇ ଦେବେ ତାପରେ ତେଲ ଦେଇକି ଭାଜିବେ ଆଁ ତାକୁ ଭାଜି ସାରିଲା ପରେ ତାକୁ କାଢିଦେବେ ଗୋଟେ ଜେଗାକୁ ତାପରେ ଯୋଉ ପରିବା ତକ କାଟିକି ରଖିଥିବେ ତାକୁ କଣ କରିବେ ନା ସେଇ ତେଲ କଡ଼େଇରେ ଟିକେ ଫୁଟଣ ପକେଇଦେବେ ତାପରେ ସେଇ ପରିବା ତକ ତା ଦେହରେ ଢାଳି ଦେବେ ଆଉ ପରିବାର ହାଳିକି ତାକୁ ଟିକେ କଷେଇବେ ତାପ ଗଟେ ମସଲା ଟିକେ ଯୋଉଟା ପେଷ୍ଟ କରିକି ରଖିଥିବେ ତାକୁ କଣ କରିବେ ନା ତା ଦେହରେ ଦେଇ ଦେଇକରି ଟିକେ ଲଙ୍କ କା ଗୁଣ୍ଡ ଆଉ ଧନିଆ ଗୁଣ୍ଡ ଟିକେ ଜିରା ଗୁଣ୍ଡ ଟିକେ ତାପରେ ହଳଦୀ ଗୁଣ୍ଡ ଟିକେ ଲୁଣ ଟିକେ ତାକୁ ଦେଇକିରି ତାକୁ ଭଲ ଭାବେ କଷେଇ ଦେବେ ତାପରେ ଅଳ୍ପ ପାଣି ଦେବେ ଟିକେ
ଆଜ୍ଞା।
ଯୋଉ ଭାଜିକି ରଖିବେ ତାକୁ ତା ଦେହରେ ପକେଇଦେବେ ତାକୁ ପକେଇ ଦେଇକି ତାକୁ ଢାଙ୍କଣରେ ଆଜ୍ଞା ତା ଘରୋଇକିରି ତାପରେ ତାକୁ ଢାଙ୍କଣା ଦେଇକି ଘୋରୋଇ ଦେବେ କିଛି ସମୟ ଗଲା ପରେ ତାକୁ ଦେଖିବେ ସେ ସିଝି ଯାଇଥିବ ତାପରେ କାଢିଦେବେ ଅଳ୍ପ ପାଣି ରଖିବେ ବେଶୀ ପାଣି ଖାଇବାକୁ ଟେଷ୍ଟେ ଲାଗିବନି ତାପରେ ତାକୁ ଖାଇକି ଖାଇବେ।
ଆଜ୍ଞା ତାହେଲେ ଆପଣ ତ ଭଲ ଜାଣିଛନ୍ତି କରୁଛନ୍ତି ଆଉ ଭଲ ଟେଷ୍ଟ ହେଇଥିବ ଆଉ। ଆଉ ମୁଁ କେବେ କୋଉଦିନ କରି ଖାଇକି ଆପଣଙ୍କୁ ଫୋନ କରି କହିବି ଆଉ।
ଜଣେଇବେ?
ଆଜ୍ଞା ହଁ ଜଣେଇବି ହଁ ଆଉ କିଏ ଆପଣଙ୍କ ଘରେ
ଆପଣ କଣ ଥିଲା?
ଆଜି ଆମର ହେଇଥିଲା ଚିଙ୍ଗୁଡି ତରକାରୀ। ହଁ ଝପମତି କେତେ
ଚିଙ୍ଗୁଡି ତରକାରୀ କେ
ଚିଙ୍ଗୁଡି ତରକାରୀ ହେଇଥିଲା ଆଜି। ହଁ କୁହନ୍ତୁ?
ହଁ ଆମର ହଉଛନ୍ତି ଫ୍ୟାମିଲିରେ ମେମ୍ବର ସଂଖ୍ୟା ଅଧିକା ହଁ ମୁଁ କହୁଛି ତ ଆପଣଙ୍କୁ ଶୁଭୁନି ବୋଧେ? ଆ କହୁଛି ଯେ ହୁଁ ଆମ ଘରେ ମେମ୍ବର ସଂଖ୍ୟା ହଉଛନ୍ତି ଆମେ ଏ ଆମ ଶ୍ୱଶୁର ଅଛନ୍ତି ମୋ ସ୍ଵାମୀ ଅଛନ୍ତି ମୋ ପୁଅ ମୋ ଝିଅ ଦିଟା ଆଉ ମୁଁ ଆମ ଘର ଏତିକି ଆମର ଆଉ ତାପରେ ଆମର ବଡ ଦେଢସୁର ଯା ତାପରେ ଝିଆରୀ ବାହା ହେଇଯାଇଛନ୍ତି ପୁତୁରା ଅଛନ୍ତି ବୋହୂ ବି ଅଛନ୍ତି ପୁତୁରା ବୋହୂ ତାପରେ ଗୋଟେ ଛୋଟ ନାତି ଆମ ଘରେ ହଉଛନ୍ତି ଏତିକି ଫ୍ୟାମିଲି ବଡ ଫ୍ୟମିଲ ଆମର।
ଆଉ ତାହେଲେ ଆପଣ ଜେଜେମା ହେଇଗଲେଣି ଆଉ?
ହଁ ମୁଁ ଜେଜେମା ହେଇଗଲିଣି। ଜେଜେମା ହେଇଗଲେଣି ଆଈ ବି ହେଇଗଲେଣି।
ଓହୋ ଝିଆରୀଙ୍କର ବୋଧେ କଣ ପୁଅ ଝିଅ ବୋଧେ ହେଇଛନ୍ତି ବୋଧେ ଆଉ?
ହଁ ମୋ ଝିଆରୀଙ୍କର ଗୋଟେ ପୁଅ ପୁତୁରାଙ୍କର ବି ଗୋଟେ ପୁଅ।
ଓହୋ ଆଉ ତମେ ତମେ ତାହଲେ ସୁଖି ପରିବାର ଆଉ ଭଲ ମସ୍ତି କରୁଥିବ ମଜା କରୁଥିବ ବହୁତ ଫ୍ୟାମିଲି? ଆଉ ହାଁ
କଣ କଣ କରୁଛନ୍ତି ଏବେ?
ଏଇ ପୁଅ ତ ସ୍କୁଲରୁ ଆସିଲା। ତା ଟିକେ ସ୍କୁଲ ହୋମ ୱାର୍କ ଦିଆ ହୋଇଥିଲା ସେ ତାର ପାଠ ଫାଠ ସବୁ କଲା ପାଠ ପଢିକରି ସେ ଆଜି ଶୋଇଲାନି। ବର୍ଷା ହଉଛି କହିଲା ମାମା ମୁଁ ଆଜି ଶୋଇବିନି ମୁଁ କହିଲି ତାହେଲେ ନ ସୁ। ସିଏ ତାର ସେପଟେ ଖେଳୁଛି ମୁଁ ଏବେ ଟିକେ ଖଟରେ ଶୋଇଛି ଆଉ ଏବେ ଶୋଇ ଥିଲି ମୁଁ କହିଲି ଆପଣ ସାଙ୍ଗରେ ଟିକେ କଥା ହେବି ତ ସେଥିପାଇଁ
ହଁ ଆଉ ଆଜି କଣ ରୋଷେଇ କରିଥିଲେ?
ଆଜି ଆମର ହେଇଥିଲା ଚିଙ୍ଗୁଡି ତରକାରୀ।
ଚିଙ୍ଗୁଡି ତରକାରୀ ଟା କେମିତି ବନେଇଲେ?
ଚିଙ୍କୁଡିକୁ ପ୍ରଥମ ବାଛିକି ପିଛୁଳା ହେଲା, ପିଛୁଳା ସରିକି ତାକୁ ହଳଦୀ, ଲୁଣ ଦେଇ ଭାଜିଦେଲି, ଭାଜି ସାରିଲା ପରେ ତାପରେ ମସଲା ପ୍ରସ୍ତୁତି କଲି। ସୋରିଷ, ଜିରା, ଅଦା, ରସୁଣ, ପିଆଜ ଟିକେ ଅଳ୍ପ ଦେଇକି ସବୁ ତାକୁ ସ ମସଲାଟା ପ୍ରସ୍ତୁତ କଲି ତାପରେ ଆଳୁ, ଆଳୁ କାଟିଲି। ତାପରେ ଚିଙ୍ଗୁଡ଼ି କି ଭାଜିଲି ତେଲ ପକେଇ ଚିଙ୍ଗୁଡ଼ିକୁ ଭାଜିଲି। ଚିଙ୍ଗୁଡ଼ିକୁ ଭାଜି ସାରିଲା ପରେ ଟିକେ ଆଳୁ, ଟିକେ ଟାକୁ ଭାଜିଲି। ଆଜି ଭାଜି ସାରିଲା ପରେ ସେଇଠୁ ଯାହା ସବୁ ମସଲା କରିଥିଲି। ଏ ସବୁ ତେଲରେ ପକେଇ ମସଲା ଟାକୁ। କଷିିଲି, ମସଲାଟା କଷିି ସରିଲା ପରେ ଆଳୁ ପକେଇ କଷିଲି। କଷି ସାରିଲା ପରେ ଟିକେ ପାଣି ତାପରେ ତମେ ଦେବ ତାପରେ ହଳଦୀ ଗୁଣ ପକେଇବ। ମସଲାରେ ହଳଦୀ ଗୁଣ୍ଡ ପକେଇବ, ଲଙ୍କା ପକେଇବ, ଲଙ୍କାଣ୍ଡ ପକେଇବ। ପକେଇ ସାରିଲା ପରେ ଟିକେ କଷେଇ ଦେଇକି ତାପରେ ପାଣି ଦେଇଦେବେ ପାଣି ଟିକେ ଫୁଟିଗଲାଙ୍କୁ ଟିକେ ଚିଙ୍ଗୁଡି ପକେଇ କସେଇବେ। ଚିଙ୍ଗୁଡ଼ି କେ କଷେଇ ସାରିଲା ପରେ ପାଣି ଦେବେ ପାଣି ଟିକେ ଯୋଉ। ସକାଟେ ଫୁଟିଗଲା ଫୁଟି ତମର ଯେତିକି ତମେ ପରିମାଣ ରଖିପାରିବ ପାଣି, ତମ ହିସା ହିସାବରେ ଆଉ ପକେଇ ପକେଇ ଦେଇକି ତମେ ସେ ଯେତିକି ପାଣି ରଖିବେ। ରଖି ସାରିଲା ପରେ ଦେଖିବେ ଯଦି ଝୁକ୍ ଜାକ ରଖିବାକୁ ଚାହୁଁଛନ୍ତି କି ଟିକେ ଝୋଳ ରଖିବାକୁ ଚାହୁଁଛନ୍ତି। ସେମିତି ରଖି ତମ ବି ସେ ରଖିକି ତାପରେ ଓହ୍ଲେଇ ଦେବେ ଆଉ ଚିଙ୍ଗୁଡି ତରକାରୀ ଅତି ସହଜ ଆଉ।
ହଁ ତାହେଲେ ଚିଙ୍ଗୁଡି ଆଜି ଭଲ ଲାଗିଥିଲା ଝୋଳ।
ହଁ ଚିଙ୍ଗୁଡ଼ି ତରକାରୀ ଆଜି ଭଲ ଲାଗୁଥିଲା।
ହଉ ଠିକ ଅଛି। ଆଉ ଆଉ କଣ କୁହନ୍ତୁ।
ଆଉ ଆପଣଙ୍କର ଝିଅ ପୁଅ କେତେ? ବୁଲିବାକୁ ଆମେ ତ ଯାଇଥିଲେ ଏବେ ତ ରଜ ଗଲା, ଏ ରଜ ବେଳେ ଆମେ ଯାଇଥିଲୁ। ରଜ ତମ ଉତ୍ସବ ପଡିଥିଲା ଏ ପାଖରେ ଆମେ ସବୁ ବୁଲିବାକୁ ଯାଇଥିଲୁ ଆଉ। ବୁଲାବୁଲି କଲୁ ସେଠି ଖାଇଲୁ, ସେଠି ଭାତ, ଡାଲମା ସବୁ ମାଗଣାରେ ବି ମିଳୁଥିଲା, ଯିଏ ଯେମିତି ଖାଇ ପାରିବ ଆମେ ଖାଇଲୁ ବୁଲାବୁଲି କଲୁ। ଏଇଠୁ ଆସିଲୁ ଆଉ ଦୋଳି ଖେଳିଲୁ। ବୁଲାବୁଲି କରିକି ଆସିଲୁ, ରଜ ତ ଏବେ ଯାଇଛି ତାପରେ ଏବେ ତ ରଥଯାତ୍ରା ଆସୁଛି। ମତେ ତ ଯାଇ ଯାଇନୁ ଆଉ ଯିବା ଦେଖ। ସେୟା ଭାବୁଛି ଯିବା ପାଇଁ, ଯିବୁ ଯଦି ଆଉ। ଆପଣ କୁଆଡେ ଯାଇନାହାନ୍ତି।
ହଁ ଆମେ ବି ସେଇ ରଜକୁ ବୁଲିବାକୁ ଯାଇଥିଲୁ। ସ୍ଵସ୍ତିବନ ଯାଇଥିଲୁ ବୁଲିଲୁ। ତାପରେ ଦୋଳି ଖେଲିଲୁ, ପାନ ବି ଖାଇଲୁ।
ହଁ ରଜପାନ ଖାଇଥିବେ। ହଁ
ହଁ ରଜ ପାନ ଖାଇଲୁ, ଗୁପଚୁପ ଖାଇଲୁ ଆଉ ଆଇସ୍କ୍ରିମ ଖାଇଲୁ। ସେଠି ଠି ବୁଲାବୁଲି କଲୁ ସେଠି ଜାଗେ ଟା ବହୁତ ଭଲ। ବହୁତ ଦୋଳି ଲାଗିଥିଲା ପାଂଶହ ଉପରେ ଦୋଳି ଲାଗିଥିଲା। ସେଠି ବହୁତ ଲୋକ ବି ଆସିଥିଲେ ବହୁତ ସଂଖ୍ୟାରେ ଲୋ ଲୋକ ମାନେ ସେଠି ଏତେ ଲୋକ ଅ ମାନେ ଦୋଳି ଖେଳିି କା ଖେଳିବା ପାଇଁ କି ବି ଫାଙ୍କା ନଥିଲା। ଆଉ ସେଠି ବି ସବୁ କୁଇଜ କାର୍ଯ୍ୟକ୍ରମ ସବୁ ହଉଥିଲା ସେଠିକି ବି ଆମେ ଗଲୁ ଟି ଟିକେ ବସିଲୁ ସେଠି ଦେଖା ଦେଖି ସବୁ ସରିଲା ପରେ ତାପରେ ଆମେ ଆସିଲୁ। ତାପରେ ପୁଣି ଆସିଲା ପରେ ପୁଣି ନଗରୀରେ ବି ହଉଥିଲା। ସେଠିକି ବି ଆଉ ଗୋଟେ ଜାଗାକୁ ଗଲୁ ସେଠି ବି ଦେ ଦେଖିକି ସବୁ ବୁଲାବୁଲି କଲୁ ଛୁଆଙ୍କୁ ନେଇକି ସବୁ ଆସିଲୁ ଆଉ।
ଆପଣ ତରେ ଗୋଟେ ଦିନ ପୁରା ଯାଇଥିବ ହେରୀ ବୁଲାବୁଲି କରିବାରେ ଆଉ।
ହଁ ଗୋଟେ ଦିନ ପୁରା ହଁ ଦି ଜାଗା ଗଲୁ ଗୋ ଗୋଟେ ଦିନ ପୁରା ଆ ଲାଗିଗଲା ଆମକୁ ଦେଖା ଦେଖି କରିକି ଛୁଆଙ୍କୁ ବି ଟିକେ ବୁଲାବୁଲି ହେଇଗଲା ତାଙ୍କର ମନ ଖୁସି ହେଇଗଲା।
ହଁ ହଁ ଏବେ ତ ଆସିଲାଣି ରଥଯାତ୍ରା। ତ ଯଦି ଯିବେ ପୁରୀ ବୁଲାବୁଲି କରିବାକୁ ଗଲେ ତ ଆହୁରି ତ ଭଲ ଲାଗିବ ଜାଗାକୁ ଦର୍ଶନ କଲେ।
ହଁ ଦେଖିବା ଯଦି ଠାକୁରଙ୍କର ଡୋରି ଲାଗେ ତାହେଲେ ନିଶ୍ଚୟ ଯିବୁ। ଗଲେ ଆପଣଙ୍କୁ ବି ଜଣେଇବୁ ହୁଁ ହଉ ତାହେଲେ।
ହଉ ଆ ନାଇଁ ଏବେତି ପୁଅ ତ ଆସିଲାଣି ତ ତାକୁ ମୁଁ ଯାଉଛି ଟିକେ କଣ ଖାଇବାକୁ ଆଜି ଟିକେ ଶୀଘ୍ର ଟ୍ୟୁସନ ଯିବ ତ ସେଥିପାଇଁ ଯାଉ ଟିକେ କଣ ଖାଇଆକୁ ପିଇବାକୁ ଦେବି ଆଉ
ହଉ ହଉ।
ହଁ।
ପବିତ୍ର
ହଁ ହଁ ମ୍ୟାଡାମ ହଉ ରଖୁଛି ମ୍ୟାଡ଼ାମ।
ହଁ ହଁ।